ମ୍ୟାଡାମ୍ ନମସ୍କାର।
ନମସ୍କାର ମ୍ୟାଡାମ୍।
ନମସ୍କାର ଆଜ୍ଞା।
ଆଉ କଣ କରୁଥିଲେ?
ଟିକେ ରେଷ୍ଟ ନେଉଥିଲି ହାରି।
ଆଜି ଆମେ ଭାତ, ଡାଲମା ସଲାଡ୍
ହଁ ହଁ,
ସନ୍ତୁଳା
ଆଉ ବଢିଆ ଜିନିଷ ଖାଇଛନ୍ତି ଆଉ, ଆପଣଙ୍କର କେମିତି କଣ ଗରମ ହଉଛି ସେଇଠି?
ହଁ ମ୍ୟାଡାମ ଏବେ ଟିକେ ଏଇ ଯୋଉ କାଳ ବୈଶାଖୀ ଯୋଗୁ ଟିକେ ଟେମ୍ପରେଚର ହ୍ରାସ ପାଇଛି
କେତେ ଟେମ୍ପରେଚର ଅଛି ଏବେ,
ଥାଟି ଫାଇଭରୁ ଥାଟି ଏଇଟ ଭିତରେ ରହୁଛି କଙ୍ଗମାଞ୍ଚଳ
ଆଜ୍ଞା ଟିକେ ଥଣ୍ଡା ଲାଗୁଥିବ ଏବେ,
ହଁ ଏଠି ଗଛପତ୍ର ଅଛି ତ ପବନ ହଉଛି ବିଶେଷ କିଛି ଲାଗୁନି,
ଗଛପତ୍ର ଥିଲେ ଅଧିକା, ଆମେ ଆପଣ ତ ଜାଣିଥିବେ ଭୁବନେଶ୍ୱରରେ କୋଉ ଭଳିଆ ମାନେ ଦିନ ଦିନ ତାପମାତ୍ରା ବୃଦ୍ଧି ପାଉଛି ଗୋଟେ ଗଛ ପତ୍ର ବି ସେତିକି ନାହିଁ, ମାନେ ନସତ ବର୍ଷା ହଉଛି ଏତେବେଳେ ବି ଚାଳିଶ ଡିଗ୍ରୀ ବଇଆଳିଶି ଡିଗ୍ରୀ ତାପମାତ୍ରା ରହୁଛି ଗୁଳଗୁଳି ହଉଛି, ଏବେ କିନ୍ତୁ ବେଳେ ବେଳେ ମଝିରେ ମଝିରେ ଟିକେ ବର୍ଷା ହେବା ଯୋଗୁ ଟିକେ ଥଣ୍ଡା ଲାଗୁଛି କିନ୍ତୁ ଗୁଳିଗୁଳି ଟା ଗରମ ଟା ରହୁଛି ଘର ଭିତରେ ଯେହେତୁ ଆମେ ଦିନ ସାରା ରହୁଛୁ ହେଲା, ସେଥିପାଇଁ ଆମକୁ ସେଟା ଜଣା ପଡୁନି କିନ୍ତୁ ଯୋଉମାନେ ବାହାରେ କାମ କରୁଛନ୍ତି ବହୁତ କଷ୍ଟ ସାଧ୍ୟ ମ୍ୟାଡାମ ଏଇ ସମୟ ଟା, ମାନେ ଦିନ ଆପଣ ଜାଣିଥିବେ ଦିନକୁ
ହଁ ଦିନ ଏଗାରଟ ଟୁ ତିନିଟା ତ
ହୁଁ ହୁଁ,
କାମ କରିବାକୁ ମନା ହେଇଛି ବାହାରକୁ ବାହାରିବା ବି ମନା ହେଇଛି,
ଅ ହୋ, ଆପଣ ଗରମ ରୁ ରକ୍ଷା ପାଇବା ପାଇଁ କଣ କଣ କରୁଛନ୍ତି ମ୍ୟାଡ ଡାମ୍
ଆମର ଫ୍ୟାନ୍ ଅଛି।
ନିଜକୁ କେମିତି ଆମେ ଆପଣ ସ୍ଵାସ୍ଥ୍ୟର ଯତ୍ନ କେମତି ନଉଛନ୍ତି, ଘରର ସଦସ୍ୟଙ୍କର ଯତ୍ନ କେମିତି ନଉଛନ୍ତି, ଖରାରୁ ରକ୍ଷା ପାଇବା ପାଇଁ?
ଆମେ ଖରାକୁ ବାହାରୁନୁ ହଁ ଘର ଭିତରେ । ଖରାକୁ ବାହାରୁନୁ ପାଞ୍ଚଟା ପରେ ଘର ବାହାରୁ ବାହାର କରୁଚୁ ଯଦି ସେମିତିଆ ଅର୍ଜେଣ୍ଟ ଥାଏ ତାହେଲେ । ହଁ ହ୍ୱାଇଟ୍ କେଟ୍ । ହଁ ଆଉ ଓଢଣୀ । ହ୍ୱାଇଟ ର ପାଣି ବୋଟଲ । ଏନତି ସବୁ ନେଇକି। କି ବାହାରକୁ ଯାଉ।
ହଁ। ଆଜ୍ଞା । ନାଇ ହେବା ଦରକାର କିନ୍ତୁ ଏ ସମୟରେ ଦେହକୁ ଯେ ତେ ଆମେ ମାନେ ଜଳୀୟ ଅଂଶ ଯେ
ହଁ ଆମେ ମେ ଯଦି ଏ ଖରା ପାଇଁ ଓ ଆର ଏସ୍ ପିଉଛୁ ।
ହଁ ମାଡମ୍ ।
ହଁ ।
ସେମତି କି ମୋର ମ୍ୟାଡାମ ଘରେ ଛୋଟ ଛୁଆ ଛୋଟ ଛୁଆ ଜାଣିଥିବେ ଖରା । ଗରମ ତାଙ୍କୁ ଅଧିକା ଲାଗିବ ଆମେ ସେଥିପାଇଁ ତାକୁ ମାନେ ଅଧିକା ପାଣି ପିଆଇବା ଥଣ୍ଡା ଜାଗାରେ ରଖିବା ସୂତା ବସ୍ତ୍ର ଆମେ ପିନ୍ଧିବା । ଏସବୁ ବ୍ୟବହାର କରୁ । ଆଜି କାଲି ଦେଖିଥିବେ ମାନେ ଅ ଅତ୍ୟଧିକ ଗଛ ଆମେ କାଟୁଛେ ନିଜର ମାନେ ଆବଶ୍ୟକତା ପୂରଣ କରିବା ପାଇଁ ।
କାଟି ଦେଉଛନ୍ତି ଆଉ ନୂତନ ଗଛ ରୋପଣ କରିବାଟା ବି । କମ ଆ ଯଉ ଅଞ୍ଚଳରେ ହଁ । ଜନସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଏସବୁ ଜଳବାୟୁରେ ପରିବର୍ତ୍ତନ ହେଉଛି । ଆଁ ଏଇ ଯୋଉ ଯୁଦ୍ଧ ପ୍ରଭାବରେ ୟୁରେନ୍ ର ଯୋଉ । ଆସୁଛି । ଏଲିନୋ ପାଇଁ ମାନେ ଟେମ୍ପରେଚର୍ ଥିବ। ଫର ଏକ୍କଜାମପଲ ଚାଳିଶ କିନ୍ତୁ ଅନୁଭବ ହଉଛି ପଚାଶ ଡିଗ୍ରୀ ସେଲସିୟସ।
ହଁ ମ୍ୟାଡାମ ଏ ସବୁ ଯୁଦ୍ଧ କାଳୀନ ଯୋଉ ସମସ୍ୟା ଦେଖା ଦେଇେଇଛି । ତାର ପ୍ରଭାବ ଆମ ଭାରତରେ ଅଧିକା ପଡିଛି ସେଠି ପ୍ରଶାନ୍ତ ମହାସାଗରରେ ସବୁ ସୃଷ୍ଟି ହେଇଛି ତ ଭାରତ ଉପରେ ବହୁତ । ସ୍ଵାସ୍ଥ୍ୟ ଅବସ୍ଥା ବି ଖରାପ ହଉଛି। ସେଇଥି ପାଇଁ ସମସ୍ତେ ସେଥିପାଇଁ ଜାଗ୍ରତ ହେଇକି ରୁ କହୁଛନ୍ତି ତଣ୍ଟି ଶୁଖିଯିବା ମାନେ
ଏ ବର୍ଷ ତିନି ମାସ ମରୁଡି ହବ କୋଉଛି, ଛନ୍ତି ବର୍ଷା ବିଶେଷ ହବନି। ହଁ ଦେଖାଯାଉ ଆଗକୁ କଣ ହଉଛି ଏବେ ତ ମୌସୁମୀ ବାୟୁ ଆସିଲାଣି ବୋଲି କହୁଛନ୍ତି କାଇଁ ବର୍ଷାର କିଛି ସୂଚନା ନାହିଁ।
ଆଜ୍ଞା। ସେତିକି ବର୍ଷା ହେଇନି ଆଛା ଆପଣଙ୍କର କନ୍ଧମାଳ ଜିଲ୍ଲାରେ ବର୍ଷା କେମିତି ଏବେ ଅଧିକା ହଉଛି ନା କମ ହଉଛି ମ୍ୟାଡମ୍।
ବର୍ଷା ପ୍ରାୟ ମଝିରେ ଗୋଟେ ଦିନ ଟିକେ କମ ବର୍ଷା ହେଇଥିଲା ସକାଳୁ ସକାଳୁ ଏବେ ଆଉ ବର୍ଷା ଜମା ନାହିଁ।
ଆଜ୍ଞା ମାନେ ଅଚାନକ ବର୍ଷା ହଉଛି। ସବୁବେଳେ ବର୍ଷା ନାହିଁ।
ହଁ କାଳବୈଶାଖୀ ସବୁବେଳେ, ବିଜୁଳି ଘଡଘଡି ହଉଥିବ କିନ୍ତୁ ବର୍ଷା ହଉନଥିବ। ଥିବ ପବନ ବହୁଥିବ। କିନ୍ତୁ ବର୍ଷା ହଉନଥିବ।
ହଁ କିନ୍ତୁ ପାଗ ଏବେ। ଟିକେ ଥଣ୍ଡା ଲାଗୁଛି ଆଗ ଅପେକ୍ଷା ଯେହେତୁ ଥଣ୍ଡା ପବନ ଆସିଲାଣି ତ ଟିକେ ବାୟୁମଣ୍ଡଳର ତାପମାତ୍ରା ଧିରେ ଧିରେ।
ନ୍ୟୁଜ ରେ ଦେଖଉଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାବା ଆସିଲା ବୋଲି କିନ୍ତୁ ବର୍ଷାର କାହିଁ କୌଣସି ସୂଚନା ନାହିଁ।
ଆମେ ଯେତେ ଯେ ଯେବେ ସଚେତନ ହେବା ଯେବେ ଅଧିକ ଗଛ ଲଗେଇବା ମାନେ ଯେତିକି ଦରକାର ଆମେ ଆବଶ୍ୟକତା ଠାରୁ ଅଧିକ ଆମେ ବ୍ୟବହାର ଗଛ କାଟ କାଟିଦଉଛେ ଯୋଉ ଗଛ ଆମକୁ ଅମ୍ଳଜାନ ଦିଅନ୍ତି ଦରକାରୀ ଗଛ ବି ଆମେ ଯେମିତି ଦେଖ ଦେଖିବେ ରାସ୍ତା ସାଇଡ ରେ ବହୁତ ବଡ ବଡ ଗଛ କୁ କଟା ହେଇଯାଉଛି ଏବେ ଏଥିପ୍ରତି ସରକାର ମାନେ ସମସ୍ତେ ଆମେ ଜାଗ୍ରତ ହବା ଦରକାର।
ସମସ୍ତେ କିଛି ନହେଲେ ଆମେ ଯେମିତି ଆମ ଜନ୍ମଦିନ ପାଳନ କରୁଛେ
ସେଟା ସ୍କୁଲ ତରଫରେ ୱାନ ପେଡ୍ ମା କେ ଲିଏ ଆଁ ବୋଲିକି ପ୍ରତ୍ୟେକ, ପିଲା ଗୋଟେ ଗୋଟେ ଗଛ ଲଗେଇବେ। ସେଇଟା ସରକାରଙ୍କ ର ନିର୍ଦ୍ଦେଶ। ହେଇଥିଲା ବିଭିନ୍ନ ବିଦ୍ୟାଳୟ ଗୁଡାକରେ, ହଁ ପିଲାମାନଙ୍କୁ ନେଇକି ଉଁ ସବୁ ବୃକ୍ଷରୋପଣ ହେଇଥିଲା ଗଲା ବର୍ଷ
ହଁ ସେଇଟା ଗୋଟେ ଭଲ ପଦକ୍ଷେପ ସରକାରଙ୍କ ଦ୍ଵାରା କିନ୍ତୁ ସମସ୍ତେ ନିଜେ ଟିକେ ସଚେତନ ହେବା ଦରକାର ଏମିତି ଆଉ ପା ପାଞ୍ଚ ବର୍ଷ ଦଶ ବର୍ଷ ପରେ ତାପମାତ୍ରା ଆହୁରି ବଢିଯିବା ଆଶଙ୍କା କରାଯାଉଛି ଜନଜୀବନ ବହୁତ ମାନେ କଷ୍ଟସାଧ୍ୟ ହେଇଯିବ ଏତେ ଗରମ ବଢିବ ସେଥିପାଇଁ ଆମେ ଯେତେ ପରିମାଣରେ ଗଛ ଲଗେଇବା ଗଛ ହିଁ ଆମ ପାଇଁ ସବୁ କିଛି ତାପମାତ୍ରା ହ୍ରାସ ପାଇବାରେ। ଏବେ ଦେଖିଥିବେ ଆପଣ ଏତେ ଗରମ ହେବା ଯୋଗୁରୁ ଆମର ଓଜନ ସ୍ତର ବି ହ୍ରାସ ପାଉଛି। ଆମମ୍। ସୂର୍ଯ୍ୟଙ୍କଠୁ ଆସିୁଥିବା ଅତି ବାଇଗଣି ରଶ୍ମି ଯେହେତୁ ଓଜନ ସ୍ତରରେ ଯେତେବେଳେ ଛିଦ୍ର ହେଇଯାଉଚି। ସେ ଆମ ସିଧାସଳଖ ଆମ ଉପରେ ପଡିଲେ ଚର୍ମ ରୋଗ ବି ହବ। ଅମ୍ଳ ବୃଷ୍ଟି ବି ହବ। ବହୁତ୍ ପ୍ରୋ ବହୁତ୍ ସମସ୍ୟା ଦେଖାଯିବ ଏଥିପାଇଁ ତଅ ଦିନକୁ ଦିନ ମାନେ ବାୟୁମଣ୍ଡଳ ସହିତ ଆମ ପରିବେଶ ବି ନଷ୍ଟ ହେବାରେ ଲାଗିଛି ।ଆଗରୁ କୁହନ୍ତି ପରିବେଶ ସୁରକ୍ଷା ଜୀବନ ରକ୍ଷା ।ଆମେ ଯେବେ ପରିବେଶକୁୁ ସୁରକ୍ଷା କରିବା ଆମେ ସେତେ ନିଜେ ଖୁସିରେ ରହିବା ସେତେ ଭଲରେ ରହିବା। କଳକାରଖାନା ବଢିଲା ଆଉ ମାନେ ଯାନବାହାନ ବି ଧୂଆଁ ବାହାରୁଚି।ବାୟୁମଣ୍ଡଳ ଦୂଷିତ ହଉଛି ସେଥିପାଇଁ ବି ତାପମାତ୍ରା ବଢୁଚି।
ଏଯୋପଲଥିନ୍।
ପଲ ପଳିଥିନ୍ ନୁହଁ ପ୍ଲାସ୍ ଠିକ୍ ଏବେ ତ ପ୍ଲାଷ୍ଟିକ ବ୍ୟାନ୍ ହେଇଛି। କିନ୍ତୁ ସମ୍ପୂର୍ଣ୍ଣ ପ୍ପ୍ଲାଷ୍ଟିକ ତ ବ୍ୟାନ୍ କରାଯାଇନି ।କିନ୍ତୁ ପ୍ଲାଷ୍ଟିକ ର ବ୍ୟବହାର ବି ଆମେ କମ୍ କରିବା ଦରକାର। ଯେତ ତମେ ଯେମତି ଆମେ ମାର୍କେଟ ଯାଉଛେ ସେଇଥିରେଉଁ ଆମେ ଯେମତି ବ୍ୟାଗ ନେଇକି ମାନେ କନ୍ କପଡା ବ୍ୟାଗ୍ ହଉ କି ଏସବୁ ଯୋଉଗୁଡାକ ନଷ୍ଟ ହୋଇଯିବ ମାଟି।
ମାଟିରେ ଯୋଉଗୁଡାକ ମିଶିଯିବ ସେଗୁଡାକ ନେବା ଉଚିତଅ କିନ୍ତୁ ଲୋକ ଲୋକାମାନେ ସଚେତନ ହଉନାହାନ୍ତି। ସରକାର ବହୁତ ପଦକ୍ଷେ ପଦକ୍ଷେପ ନଉଛନ୍ତି ତଥାପି ହେଇପାରୁନି ପଲିଥିନ୍ ବ୍ୟବହାର।
ନମେ ନିଜେ ଜଦି ସମସ୍ତେ ସତର୍କ ହୁଅନ୍ତେ ଆମ ପରିବେଶକୁ ଆମେ ନିଜେ ହିଁ ଠିକ କରିପାରନ୍ତେ। ଆପଣ ଦେଖିଥିବେ ଏବେ ବହୁତ୍ ସନ୍ ଷ୍ଟ୍ରୋକରେ ବି ଏ ବର୍ଷ ବହୁତ ଜଣ ମୃତ୍ୟୁବରଣ କରି ଛନ୍ତି ତାପରେ ବି ଜଙ୍ଗଲରେ ଯେତେ ପଶୁ ପକ୍ଷୀ ରହୁଛନ୍ତି ସେମାନେ ଖାଦ୍ୟ ଅଭାବ ହଉ ସବୁ ଜିନିଷ କ ଜଙ୍ଗଲ କାଟ ସେମାନେ ବଞ୍ଚିବେ କେମିତି ।ଜଙ୍ଗଲରେ ନିଆଁ ଲଗା ହଉଛି। ଜଙ୍ଗଲରେ ଦେଖିଥିବେ ଆପଣ ଅଁ ଗୋଟେ ବର୍ଷ ମୟୂରଭଞ୍ଜ ଯେତେବେଳେ ଶିମିଳି ଲରେ ନିଆଁ ଲାଗିଥିଲା ବହୁତ ବନ୍ୟ ପ୍ରାଣୀ ମୂର୍ତ୍ତି ମୃତ୍ୟୁବରଣ ବି କରିଥିଲେ ସେଥିରେ ।ଆଉ ବାୟୁମଣ୍ଡଳର ତାପମାତ୍ରା ବି ବୃଦ୍ଧି ପାଇଥିଲା ।ବାୟୁମଣ୍ଡଳ ଦୂଷିତ ବି ହେଇଥିଲା ।ଏଇ ସବୁ ମାନେ ଲୋକଙ୍କର ଯୋଉମାନୋ ଗାଁ ଗହଳିର ଲୋକ ରୁହନ୍ତି ସବୁ ଭାବନ୍ତି ଯୋଉ ପୋଡୁ ଚାଷ କରିବା ପା ପାଇଁ ଏଇ ସବୁ ପଦକ୍ଷେପ କୁ ଆପଣା ଆପଣାନ୍ତି ନା। ଆଚ୍ଛା। ଆଉ। ଏବେ ତାହେଲେ ବର୍ଷା ଆଉ ହେଇନି? ନାଁ। କିନ୍ତୁ ଆମର ଏଇଠି ଆଜି ମାନେ ଟିକେ ମେଘା ଚ୍ଛନ ଅଛି ଟିକେ ଖରା ହଉଛି ପାଗ ବି ଟିକେ ଆଜି ଭଲ ଲାଗୁଚି। ଦେଖା ଯାଉ ମୌସୁମୀ ବର୍ଷା କେବେ କେମିତି ଏଇ ବର୍ଷ କେମିତି ହଉଛି। କହୁଛନ୍ତି ଜୁନ୍ ମାନେଏ ଶୀତ ବି ବହୁତ କମ୍ ହବ ।ଆଉ ବର୍ଷା ବି ବହୁତ କମ ହବ ଏ ବର୍ଷ।
ହଁ ଯାହା ଫଳରେ ମରୁଡି ସୃଷ୍ଟି ହବ ଆଉ।
ହଁ ଭଗବାନ କରନ୍ତୁ ସେମିତି ନ ହଉ ବହୁତ ଜଣ ହଇରାଣ ହେବେ। କିନ୍ତୁ ଆମ ମାନଙ୍କର ଭୁଲ ପାଇଁ ହିଁ ଆମେ ନିଜେ କଷ୍ଟ ପାଉଛେ ଆଜି।
ହଁ
ସହରାଞ୍ଚଳରେ ତ ମାନେ ନାହିଁ ନଥିବା ଯେହେତୁ ବହୁତ ଏସି ୟୁଜ୍ କରାହେଉଛଚି ।ସମସ୍ତଙ୍କ ଘରେ ଏସିି ଘରେ ଘରେ ଏସି ଲାଗିଲା ଏସି ର ଯେତେବେଳେ ଗରମ। ଉଁ ପବନ ଟା ବାହାରକୁ ଯାଉଚି ତ ବାୟୁମଣ୍ଡଳରେ ଅଧିକା ଗରମ ଲାଗୁଚି, ସେଥିପାଇଁ ସମସ୍ତେ ଗାଁ ଗହଳିରେ ରହିବାକୁ ପସନ୍ଦ କରୁଛନ୍ତି, କିନ୍ତୁ ସହରାଞ୍ଚଳର ଗାଡିର ଧୂଆଁ ହେଲା ଏସି ର ଧୂଆଁ ହେଲା ଏସି ଟା ବି ବହୁତ ମାନେ ଦେଖିଥିବେ ଗରମ ଦିନରେ ଆମେ ଯୋଉ ଏସିି ବ୍ୟବହାର କରୁଚେ, ଏତେ ତାପମାତ୍ରା ବଢୁଚି, ଏସି ବି ବ୍ଲାଷ୍ଟ ହେଇଯାଉଚି, ଘରେ ଆମେ ଶାନ୍ତିରେ ଶୋଇଥିବା ଏସି ବ୍ଲାଷ୍ଟ ହେଇକି ଲୋକ ବୋହୁତ ମାନେ ଲୋକ ମୃତ୍ୟୁ ମରଣ ବି କରିଚନ୍ତି, ତ ଦିନକୁ ଦିନ ପରିବେଶରେ ଆଉ କିଛି ମାନେ ଏତେ ଅସୁବିଧା ହଉଛି ସେଇଥି ପାଇଁ ଆ ଆମେ ନିଜେ ହିଁ ଦାୟୀ, ଆମେ ମାନେ ଯେ ଯେବେ ନିଜେ ସଚେତନ୍ ହେବା ସେତେବେଳେ ଯାଇ ହିଁ ସବୁ ଠିକ ହେଇପାରିବ ହଁ ମ୍ୟାଡ଼ାମ, ହଉ ମ୍ୟାଡ଼ାମ ଠିକ୍ ଅଛି। ମ୍ୟାଡାମ୍ ଆପଣଙ୍କ ସହିତ କଥା କଥା ହେଇକି ବୋହୁତ ଭଲ୍ ଲାଗିଲା। ଧନ୍ୟବାଦ ମ୍ୟାଡ଼ାମ ।
ଥ୍ୟାଙ୍କୟୁ।
ଆଛା।